ହ୍ୟାଲୋ
ହଁ ଭାଇ କଣ କରୁଚ?
ଏଇଠି ତ ଏଠି ମେଘ ଜୋର୍ ସେ ହେଲାଣି ରେ ଛାତ ଉପରେ ଥିଲି ଯେ। ଅଧିକ ଅଧିକ ପକେଇଲାଣି ଆହୁରି ମେଘ ଆହୁରି ଅଧିକ ଅଧିକ ପକେଇଲାଣି।
ହଁ ହଁ ଏପଟେ ଆମର ପକେନି ବେସି।
ନଦୀରେ ମତେ ଲାଗୁଛି ବା ଯୋଉ ବନ୍ୟା ହେଇଯିବ ବୋଧେ।
ହେ ହେ ଆଉ ସେ ଫସଲ ସବୁ ଜମିବାଡି ନଷ୍ଟ ହେଇଯିବ ନା ଧାନ କ ନା ସବୁ ହବ ଠିକ ସେ।
ନା ନା ଜେ ଆଉ ଏମିତି ଲଗାତର ହବ ବର୍ଷା ହେଇଲେ ପାଣି ଫୁଲ୍ ହେଇ ଗଲେ ଆମର ସେଇ ତଳିଉରା ଯୋଉ ଆମର ନଷ୍ଟ ହେଇଯିବନି ମିଳିଯିବନି।
ଆ ହଁ ବର୍ଷା ହଉନଥିଲା ମଝିରେଲି ଲୋକ ବର୍ଷା ଖୋଜିଲେ ଏବେ ବର୍ଷା ହ ରେ ସବୁ ଧାନ ନଷ୍ଟ ହବନା।
ହଁ ପରା। ଆରେ ପିଲା ପିଲେ କଣ ଗଣେଷ କରିବା ବୋଲି ଗାଁ ରେ। କାରଣ ପାଖେଇ ଆଇଲାଣି ନା ପୂଜା ଟା କ
କ୍ଲ ପିଲା ଡ
ହଁ।
ଅ ହ କଁ କହୁଛନ୍ତି?
ଉଁ ସଭାପତି ଆମେ ତ ଦେଖେ ପିଲା ପିଲା ଜ ତ ଏମିତି କହୁଥିଲେ ଆମେ ସ ଆମେ ମିଟିଂ ବସିନୁ।
ଆଉ
ଆ ଆହୁରି ତ ଅଛି କେତେ କହିଲୁ ମାସେ ଅଛି ନା ଶୁଣ ମାସଟା ଅଛି ଆମେ ପିଲାମାନେ ପଡିଆ ରେ କଥା ପଡିଆରେ ଆଜି କଥା ହଉଥିଲୁ କି ଗଣେଶ ପୂଜାଟା କରିବା ବୋଲି।
ହଁ।
ହଁ କାରଣ ତୁ ଅ ସେକ୍ରେଟାରୀ ଅଛୁ ତ ତା ସହିତ କଥା ହେଇଗଲେ ଟିକେ ଆଗୁଆ ଟିକେ ଆରେ୍ଜମେଣ୍ଟ କରିଦେଲେ ଆମେ ଏଇଟା ସଭାରେ ପକେଇବା ଆଉ ସଭାରେ ଆଉ ସଭା ଅଁ ଦି ତିନି ଥର ଡାକୁ ଥିବା କି ମିଟିଂ ଗୋଟେ ଥର ଡ଼ା କିଆ ଆମେ ସବୁ ବୁଝାବୁଝି କରିଦ କରିସାର ହଁ।
ମୁଁ କହିଲି ଏବେ ଟିକେ ଏବେ ଗି ସଭା ଡାକିଦବା ହେଲା କେତେ ଜଣ କ ହଉଛନ୍ତି ତା ଅନୁସାରେ କେତେ ଫୁଟୁ ମୂର୍ତ୍ତି ଟା ଆସିବ।
ମୂର୍ତ୍ତି ଟା ଆଣିବା ସେଇଟା କେତେ କହିଲୁ ସିଏ ଆମର ଛ ଆମର ଛଅ ଫୁଟୁ କି ସାତ ଫୁଟ ମୂର୍ତ୍ତି ଟା ଆଣିବା ଭାରି ଆଉ
ସାତ ଫୁଟଟା ଦଶ ଫୁଟ ଆଣିବାର ଭାବୁଛୁ ବଡ ଟିକେ କରିବା।
ଶୁଣୁନୁ ସିଏ ଆଉ କିଣିକି ଆଣିବାନି ମ ସିଏ ଆମର ଏଇଠି ଜଣେ ପାଖରେ ଜଣେ ଯୋଉ ସାର ଗୋଟେ କରୁଛନ୍ତି ମଁ ସେ କାରିଗର ଅଛନ୍ତି ମୂର୍ତ୍ତି କାରିଗର। ତାଙ୍କୁ କହିଲେ ସେ ସେ କରିଦ ହଁ ତାକୁ କହିଲେ ସେ କରିଦେବେ ଆଉ
ଠିକ ଅଛି ତାହେଲେ ତାଙ୍କୁ କହିଦିଅ ଏବେଠୁ କାମ ଷ୍ଟାର୍ଟ କରିବେ।
ହଁ ପିଲା କହୁଥିଲେ ଯେ ଅଧିକ ଟଙ୍କା କଣ ପାଇଁ ଡିଜେ ଆଣିବା। କମ ଟଙ୍କାରେ ଗୋଟେ ଡିଜେ ଆଣି ଦେଇକି ଗାଁରେ ଟିକେ କଣ କହୁ ନାଚ ଟିକେ କରିଦବା ଟିକେ ଆଉ ଆମର ଯୋଉ ରାମ ଲୀଳା ହେରିକା ଆଉ
ରାମ ଲୀଳା କ ହଁ ସେଇ ରାମ ଲୀଳା କଲେ ସେ ପନ୍ଦର କି ତିରିଶ ହଜାର ପନ୍ଦର କି ଷୋହଳ ହଜାର ନେବେ। ଆଉ ଡି ଜେ ରେତିରିଶ ଚାଳିଶ ନେଇଥାନ୍ତା ନାଇଁ।
ହଁ ଆଉ କମ ଦାମରେ ଭଲ କମ କମ ଟଙ୍କାରେ ହେଇଯିବ। ଦେଖେ ପିଲା ଯେହେତୁ ପିଲା ସମସ୍ତେ ଆସିବେ ଯେହେତୁ ଗଣେଶ ପୂଜା ସମସ୍ତଙ୍କର ଛୁଟି।
ହଁ।
ପିଲା ଆମର ଆରଥର କେତେ ଥିଲେ ଆମର ଆରଥର ଚାଳିଶ ପିଲା ଥିଲେ।
ଚାଳିଶ ପିଲା ହେଲେ ଜଣକେ ଆମର ହଜା ହଜାର ଟଙ୍କା ଲେଖା ଆରଥର କଲେକ୍ସନ ହେଇଥିଲା କାରଣ ଡି ଜେ ଆସିଥିଲେ ନା ମୁଁ ଭାବୁଛି ଏଇଥର ବି ସେତିକି ଟଙ୍କା ଲେଖା କରିବା।
ସେତିକି ଟଙ୍କା ନକଲେ ହବନି ଆଉ ଦୋଷ ପୁଅ ଆର ବଷ ଦୋଶ ବି ଏ ହଜାର ନା
ଏ କମ୍ ବୋ କମ ହାଇଟରେ ଥିଲା କେତେ କହିଲୁ ସାଢେ ସାଢେ ଚାରି ଫୁଟ ଏଇଥର ଆମେ ଆମେ ଦଶ ଫୁଟ କରିବା।
ହଁ ଦଶ ଫୁଟ୍ ଗତେ ଭଲସେ କରିବାନା ଡିଜେ ଆସିବନି।
ତାପରେ ହଁ ହାଲୋ?
ହଁ?
ତାପରେ ନା ନା ନାଚ ବି ଆଣିବା ନା?
ହଁ।
ନାଚ ଆଣିବା ସେଇଟା ଆଣିବା ଆଉ ଡିଜେତ ଆମେ ଗାଁରେ ବୁଝିଦବା କେତେ ସିଏ ନବ କି ସେ ସାତ ଆଠ ଆଠ ହଜାର ନବ ଆଉ
ସେ ଯୋଉ ଟେଣ୍ଟ ବାଲା କହୁଛି ତାକୁ ଖାର କଲେ ସେ ଆଣନ୍ତାଭାରି।
ହଁ ଡିଜେ ଟା ପରା।
ହଁ?
ହଁ ତା ସିଏ ତାକୁ କହିଦବ ଆଉ ଅ ଚାଳିଶ ଚାଳିଶ ପିଲାଙ୍କ ପାଇଁ ଆମର ଡ୍ରେସଟା କୋଉଠୁ ବୁଝିବା? ସେ ମୁଁ ଭାବୁଛି କଣ କହିଲୁ କଣ ଭାବୁଛି ବାହାଡରେ ବୁଝି ମୁଁ କଣ କହିଲୁ ବାହାଡରେ ମୋର ଚିହ୍ନା ଅଛନ୍ତି ତ ବାହାଡରେ ମୁଁ ଭାବୁଛି କରିଦେବା ବୋଲି ଆଉ
ହଉ ବାହାଡ ତାହେଲେ ଠିକ ଅଛ ଆଉ
ହଁ ସେ ବାହାଟା କେତେ କହିଲୁ ଆମର ଶହେ ସତ ଶହେ ସତର ଟଙ୍କା ଲବେ ଭଲ ସେ ଦେବେ।
ଅ ନାଙ୍କ ସୁ
ଏଇଥର ହଁ ଏଥର ଜଶୀ ସାଙ୍ଗରେ ଗୋଟେ ଗୋଟେ ଗାମୁଛା ବି ଦେଇଦବା।
ହଁ ଭଲ
ଆଉ ରହିଲା କଣ ଆଉ ବ୍ରାହ୍ମଣ ଉଁ ବ୍ରାହ୍ମଣ କୋଉଠୁ ଆଣିବା ଯେ ଆରଥର ଦେଖେ ଆରଥର ଯେ ଆସିନଥିଲେ କି? ସେ ଟିକେ ମାନେ ଭଲ କି ପୂଜା କରୁନାହାନ୍ତି। ମୁଁ ଭାବୁଛି ଏଥର ଆମ ନୂଆ କହୁନୁ?
କହିଲି ସେପଟୁ ଯଉ ଆଉ ଜଣେ ବ୍ରାହ୍ମଣବି ଆସନ୍ତି ସେଇ ପଟ ଗାଁରୁ ତାଙ୍କଠୁ ନହେନେ ତାଙ୍କଠୁ ହେଲେ କଣ୍ଟାଟ କର।
ହଁ ତାଙ୍କୁ କଣ୍ଟାକ୍ଟ କରେ କାରଣ ଇଏ ଭଲ କି ପୂଜା କରୁନା
ହଁ
କରୁନାହାନ୍ତି କରି ତରବର।
ତାଙ୍କୁ କଣ୍ଟାକ୍ଟ କର କହିବା ଆମର ଆଗ ଆମେ କଲୁ ଆପଣ ଆସିକି ଆମର ଆଗ କରିବେ ତାପରେ ଯାହା।
ହଁ।
ହ୍ୟାଲୋ। ଆଉ ଆଉ କଣ ରହିଲା କହିଲୁ ସେଠ ଟେଣ୍ଟ ବାଲାକୁ କହିବ ମାନେ ଟେଣ୍ଟ ବାଲା କୁ କହିବ ଭଲସେ ଟେଣ୍ଟ କରିବ। ମାନେ ବର୍ଷା ଯେମିତି ହଉଛି ପାଲ ହେକା ପକେଇକି ଆମର କରିବାର ଅଛି।
କାରଣ ଏ ବର୍ଷା ବର୍ଷା ଦିନ ଟା ରହିଯାଉଛି ନା କାରଣ ନାଚ ହବ ତାପରେ ବର୍ଷା ବି ରହିଯାଉଛି ପାଲ ଟିକେ ଭଲକି ନକଲେ କେମିତି ହବ।
ହଁ।
ସିଏ ଦେଖେ ଟେଣ୍ଟ ଟା ଯାହାହେଲେ ବି କେତେ କଣ କହନି ନବ ଟେଣ୍ଟ ଯାହାଲେ ବି ଡିଜ୍ ସହ ମିଶେଇକି ସେ ନେଇଯିବ ଆମର କେତେ କହିଲୁ କୋଡିଏ।
ହଁ କୋଡିଏ ଅର୍
କୋଡିଏ ସିଏ ହଁ ସିଏ ନାଚ ହେଇଯିବ କେତେ କୋଡିଏ। ଚାଳିଶି ତାହେଲେ ମୁଁ ଭାବୁଛି ତାହେଲେ ମୁଁ ମୁଁ ଭାବୁଛି ଏଥର ଆଉ ଟିକେ ଆଉ କେତେ କହିଲୁ ପନ୍ଦରଶହ ଲକ୍ଷେ ପକେଇବା।
ହ ପନ୍ଦରଶହ ପକେଇବା?
ଆରେ ଯଦି ବଳିଲା ବଲେ ଆମର କ୍ଲବରେ ରହିବ।
ହଁ ଏଇଟା ଠିକ୍ ଅଛି ବଳିଲା କ୍ଲବ ରେ ଭୋଜି କରିଦେବା ଆଉ।
ହଁ କାରଣ ଦେଖେ ଆମର ଆମେ ଗେଷ୍ଟ ଯୋଉ ଡାକିଥିବା ଏମ ଏଲ କୁ ଡାକିଦବା ନା ଏମ ଏଲ ଡାକ ଲେ ସେ ଦେଇଦେବେ କେତେ ପନ୍ଦର ହଜାର ଖଣ୍ଡେ ଦେଇଦେବେ। ବୁଝିଲୁ ନା ନାଇଁ?
ହଁ ହଁ ହଁ ତାହେଲେ ଠିକ୍ ଅଛି ଗୋଟେ ଆରେ ଶୁଣେ?
ହଁ ହଁ।
ମୁ କଣ କହୁଥିଲି କି ସେ ଯୋଉ ମୂର୍ତ୍ତି ଯୋଉ କରୁଛନ୍ତି ମୂର୍ତ୍ତି ଯୋଉ କରୁଛନ୍ତି।
ହଁ।
ତାଙ୍କୁ ଏବେଠୁ ସବୁ ଆଣିକି ମା ମାଟି କଉଠୁ ଆସେ ଆମର?
ମାଟି ଆମର ଏଇଠୁ ଆଣୁବାହାରି ପାଖରେ ଏଇଠୁ ଆମବିଲଠୁ ଆଣୁବାହାରି ଆଉ।
ହଉ ତାହେଲେ ଆଣି ତାଙ୍କୁ ଅଛି ନା ଆଉ?
ହଁ ଏବେଠୁ ନକଲେ ହବ କି? ଏ ତ ମାଟି ଆଉ କଲର କଲର ଆଉ। ଆମର ପାଳ ହଗା ଦେଇଦଲେ ସେ ମୁୋଡାାମୁଡି କରିକି ସବୁ କରିବେ ଆଉ। ଆଉ ଆମର ମିଟିଂ ଟା ମୁଁ ସଭପତି ଆମର ଯୋଉ ପ୍ରେସିଡେଣ୍ଟ ନାହାନ୍ତି କି? ତାହେଲେ ମୁଁ ସାର୍ ଙ୍କୁ କହିଦଉଛି ଫୋନ୍ କରିକି। ସେ ତାଲେ କାଲି ତାଲେ କାଲି ଗ୍ରୁପ୍ ରେ ମେସେଜ କରିଦେଲେ ପିଲା ପିଲା ତ ଗାଁ ରେ ଅବଶ୍ୟ ନାହାନ୍ତି ସମସ୍ତେ ଆମର ଗାଁରେ ପନ୍ଦର ପିଲା ଥିବେ ସେ ପନ୍ଦର ପିଲା ଆସ ଫୋନକରି ଆଉ ବାହାର ପିଲାଙ୍କ ସହିତ ଯିଏ ଅଛନ୍ତି ତାଙ୍କୁ କଣ୍ଟାକ୍ଟ କରିଦବା ଆଉ।
ଠିକ୍ ଅଛି ତା
ହଁ। ଆଉ ଦେଖେ ଆଉ ସନ୍ଧ୍ୟା ବେଳେ ଆମେ ଓହୋ ଦି ଦିନ ରଖିବା ଠାକୁର ନା ସନ୍ଧ୍ୟା ବେଳେ ଆମେ ଗାଁ ଶକୀର୍ତ୍ତନ କହିଦେବା ସେ ଶକୀର୍ତ୍ତନ କରିଦେବେ ସେଇଠି ଯାଇକି ଆଉ।
ହଁ ଶକୀର୍ତ୍ତନ ଅଛି ମାନେ ସେ ପଇସାରା ନେବେନି ସିଏ।
ଆରେ ଆମ ଗାଁରେ ଜଣେ ଠାକୁର ଅଛନ୍ତି ସେ ସେଇଠେ କରିଦେବେ ଟିକେ ଖାଲି ଆଉ।
ହଁ ଠିକ ଅଛି ତା
ହଁ।
ଲି ଆଉ ଯୋଉ ଭୋଗ ହେରିକା ଲାଗିବ ଏପଟୁ ମୁଁ କିଣିକି ନେଇ ଯାଇଥିବି ଆଉ।
ହଉ ତାହେଲେ ଭୋଗ ହଁ ଭୋଗ କେତେ କଣ ଆଣିବୁ କଣ? ଭୋଗ ଆମର ଦେଖିକି କେତେ ଏଇ ଆମର ହଜାର ଟଙ୍କା ଭିତରେ ଆଣିଥିବୁ ହାରି ଆଉ।
ହଉ ତାହେଲେ ଠିକ ଅଛି।
ଆଉ ମୁଁ ଏପଟେ ମୁଁ ଏପଟେ ଉଧି ପାଇଁ କି ଦଉଚି ତାଲେ। ବୁଟ ଟା କୁ ହଉ ଆଉ।
ଜର୍ସି ପାଇଁ ଅର୍ଡର ଦେଇଦେ ଜର୍ସି ପାଇଁ ଅର୍ଡର ଦେଇଦିଅ ହେପଟେ।
ହଁ ମୁଁ ଶୁଣିଲୁ କାଲି ମିଟିଂ ସରିଲା ପରେ ମୁଁ ସବୁ ଅର୍ଡର ଦେଇଦେବିନି କି? ଏ ନାଚ ନାଚ ବୁଝିଥିବା ନାଚ ମୁଁ ଦି ଜଣଙ୍କୁ ଧରିକି ସିଏ ଆମରି ସରଣ କୂଳୁରୁ ନୁହଁ କି ସେପଟରୁ ଆସୁଚନ୍ତି ଯେତିକି ଆସୁଛନ୍ତି।
ହଁ।
ସେପଟେ ତାହାଲେ ନାଚ ହୋଉଚି ନାଚ ଯଇକି ସେପଟ ହୋଉଚି ନୁହେଁ କି ଶରଣପୂର୍ ନାଚ ସେପଟେ ଆଉ।
ତାହେଲେ ଠିକ ଅଛି।
ଆଉ ହଁ ଆଉ ଡିଜିଟା ତ ମୁଁ ତାଙ୍କୁ ମୁଁ କହିଥିଲି ତାକୁ ଯେ ସେ ହଁ କରିଥିଲା କେହିଲା ପେମେଟ୍ ଜୋଉ ଦିନ କହିବୁ ସେଦିନ ଆମେ ପ୍ରୋଗ୍ରାମ କରିବା ଆଉ। ମୁଁ ତାକୁ କହିଦେଚି ଯେ ଆମର ଏତେ ଆଗୁଆ ଅ ଆମ ପ୍ରସେସନ୍ ଟା ଯେମିତି ତ ଆଗୁଆ ହବୁ କାରଣ ଗୋଟେ
ହଁ ନହେଲେ କହିୁଛନ୍ତି ସବୁ ସରିଲା ପରେ ଆମର ହଁ ବା।
ହଁ ହଁ।
ହଉ ଶୁଣେ ସେଇ ସାରଙ୍କୁ କଣ୍ଟା ଟାଟେ କର କଣ୍ଟାଟେ କରିକି ମୂର୍ତ୍ତି କଥା କହିକି ଷ୍ଟାର୍ଟ କର।
ହଉ ଠିକ ଅଛି ତାହାଲେ ଆଉ।
ଲା ହଁ।
ହଁ।
ଆଉ ସେପଟେ ତ ଜର୍ସି ପାଇଁ ଅଡର ଦେଇଦେ ମୁ ଏପଟୁ ଭୋଗ ହେକା ନେଇଯି ଯିବି ଆଉ କାଲି ମିଟିଂ ଟା ବସେଇକି ସବୁ ପିଲାଙ୍କୁ ଗ୍ରୁପରେ ମେସେଜ୍ ଛାଡିଦିଅ ହେଲା। ପନ୍ଦରଶ ଟଙ୍କାରେ ଚାରଟା ପଡିଚି। ମୁଁ ମାନେ ଅନଲାଇନ୍ କରିଦବ ଆମେ ସବୁପଟେ କରିଦବୁ ତମେ ସବୁ ଠିକ୍ ଟାଇମ୍ ଆସିିକି ପହଞ୍ଚିବ। ହେଲା।
ହୁଁ।
ଆଉ ଯଷ୍ଟି ସାଇଜ୍ କଣ ସବୁ ଗୋଟେ ନା କାଆରେ କେମିତି ସେଇଟା କହିବେ ସେମାନେ?
ନା ନାଇଁ ସିଏ ନାଁ ଆଉ ଓ ନମ୍ବର ଟା ଆଉ ନମ୍ବର ଟା ପଛପଟ ନମ୍ବର ଟା ଦେଇଦେବି ଆଉ ନା ନାଁ ନାଁ ଟା ଆଉ ସାଇଜିଟା ଲେଖି ପଠେଇଦେବି ଆଉ।
ଅ ପିଲାଙ୍କୁ କହିବୁ ସେ ଗ୍ରୁପରେ ପଠେଇଦେବେ ଯିଏ ପଇସା ପଠେଇବ ସ୍କ୍ରିନସଟ୍ ଆଉ
ଛୋଟ ପିଲା ବିି ଅଛନ୍ତି ନା।
ହଁ ହଁ ହଁ।
ତତେ ରଖୁ ରହୁଛି?
ହଉ ତାହଲେ ଠିକ୍ ଅଛି।